ହାଲୋ। ହାଲୋ। ହାଲୋ।
ଶୁଭିଲା?
ହ
ଆମ କହିଲ ଗୋଟେ, ଏଇ ଅଫିସିରେ ପହଞ୍ଚିଲି ଜଷ୍ଟ।
ହ ଗାଧେଇ ପାଦୂଆ ସ ଇଲାଣି ତାେ ସକାଳୁ, ଖରା ଆଜି ହଉଛି ନା ଖରା ନାଇଁ?
ଦି ଦିନ ଲାଷ୍ଟ କାଲି ଆଜି ପ୍ରବଳ।
ହ ଭଗବାନ ଭାଇ ଆଜି କୁହନା ଏତେ ଖରା ହଉଛି ସକାଳୁ।
ହୁଁ, କାଲି ଯୋଉଭଳିଆ ଖରା ଥିଲା ଆଜି ସେଇ ଭାଲିଆ। ନା ନା ନାଇ।
ସେ ଟିକେ ହେନେ ଭଲ ଲାଗନ୍ତା ବର୍ଷା ବି ହେଲା ନି।
ବର୍ଷା ଯା କାଲି ରାତିରେ ଯାହା ହେଇଥିଲା। ସନ୍ଧ୍ୟା ବେଳେ।
ହଁ।
ତା ପରେ ଆଉ କିଛି ବର୍ଷା
କଣ ଖାଇ ଗାଧେଇ କଣ ଖାଇକି ଗଲ ଭାତ ପଖାଳ?
ପଖାଳ କୁ ସାଗ ଭଜା।
ଏଇ ସେଇଆ ବା ମୁଁ ପଖାଳକୁ ଆଳୁପୋଡା ଫାଳୁ ପୋଡା ରଖା ହେଇଥିଲା, ଗାଧେଇ ଖାଇ ଦିଅନ୍ତି ଦିଟା। ଦେହଟା ଏମିତି ମାନେ କଣ କହିଲ କେମତି କେମତି ଲାଗିଲା ମୁଣ୍ଡ ମୁଣ୍ଡ ଦେଇ ଗାଧେଇଲି। ଗାଧେଇ ପଇଲି ନ ଗାଧୋଇଲେ ଭଲ
ହଁ। ଖରା ଯୋଉ ଭାଲିଆ ହୋଉଛି ଦେହ ପୁରା ଗ୍ୟାସ୍ ହେଇ ଯାଉଛି ପେଟ ଭିତରେ।
ହଁ ପରା ଗ୍ୟାସ୍ ହେଇଯାଉଛି ପେଟ ଭିତର ଏଇ ଯୋଉ ପଖାଳ ନ ଖାଇଲେ କଣ କହିଲ ଜଳିଖିଆ ଖାଇଲେ ମାନେ ମୋର ଗ୍ୟାସ୍ ହବ। ମୁଁ ସେଇଥି ଜଳିଖିଆ ଜମା। ଗାଧେଇକି ଆଗେ ପଖାଣ ଖାଇବି ତାପରେ ଯୋଉ କଥା। ହାଲୋ।
ଏଅ ହୁଁ।
ହଁ ଭାଇ କୁହ?
କଣ ଆଉ କହିବି ଆଉ କହୁନ କୁହ ତମେ କୁହ ମୁଁ ଖାଲି ଶୁଣିବି।
ହେ ନା ମ ତମେ କାଲି ଶୁଣିବ।
ହୁଁ ହୁଁ ହୁଁ
ଏ କାଲି ଖେଳିବା ପାଇଁ ଯାଇଥିଲୁ ବିଶ୍ଵାସ କର ତିନିଟା ର ତିନିଟାଇଜି କ୍ୟାପ୍ଟେନସି ବି କିଏ କହନି ତିନିଟାରୁ ତିନ ଏ ଆମେ ସବୁ ଗାଁରେ ଖେଳୁଛୁ। ସେ ଆମ ଗାଁରେ ଖେଳଥୁନୁ। ଆଉ ଡିଭାଇଡ୍ ଖେଳୁଥିଲୁ। ମୁଁ ଟିକେ ଅଧା ରୁ ଅଧିକ ମ୍ୟାଚ୍ ଜିତେ ନାଁ କାଲି ପୁଣି ମୁଁ କ୍ୟାପଟେନସିପ୍ ଛାଡି ଦେଇଥିଲିନି। ପୁଣି କାଲିଠୁ କ୍ୟାପଟେନସିପ୍
ହଁ ମୁଁ ଟିକେ ଅଛି ନା ସାଙ୍ଗେ ସାଙ୍ଗେ ମ ଖେଳିନ ଭଲ ଯୋଉନ ନ ଖେଳି ପାରିବି ଶୋଇଲା ତାପରେ ତମର ଏଇ ରାଗ ଲାଗିବ ତ ଆଉ ରାଗ ନାହିଁ ତା ଆଉ ଯୋଉ ନ ରାଗ ନାହିଁ ସେ ଇନ କିନ୍ତୁ ଭଲ କିଛି
ଉଁ ହୁଁ। ନା ଜିତ୍ଲ ନା ହାର୍ଲ
ନା ନା ତିନିଟା ର ତିନିଟା ମେଚ୍ କାଲି ଜିତିଛୁ ନା ଟୋଟାଲି ଦି ଚାରି ଓଭର ପକେଇନି ଚାରି ଓଭର ନ
ଆଡ଼େ ବା ବା ନଆକୁ ପଡିବ ଆଉ
ଡେବ୍ୟୁ ଟା ଏଇଥର ହେଇଥାନ୍ତା ହେଲାନି ଆଉ ନା ମୁଁ ମୋର ବ୍ୟାଟ୍ ବ୍ୟାଟିଂ ଫେଟିଙ୍ଗ ହୁଏନି ବ୍ୟାଟିଂ କେତେବେଳେ କାଁ ଭାଁସ୍ ଯେ ସେ ସେଇ ସିଚୁଏସନ ରେ ବାଡେଇଦମି ବର ଦି ତିନିଟା ବଲ ଖେଳିଦେମି କିନ୍ତୁ ଖେଳି ପାରିବିନି କିନ୍ତୁ ବୋଲିଙ୍ଗ ରେ ମୋର ଭାରି ଖାଲି ସ୍ଲୋର ୱାଇଣ୍ଡ ଟିକେ ପକଉ ନା ପ୍ରିନ୍ସ ୟାଦବହି ଆକ୍ସନ ଟା କହବୁ ପକ୍ଷି ଦାନା ଭଳି ଆକ୍ସନ କଣ କହିଲ ଭାଇ
ହଁ ଯିବା ଯିବା ଭୁବନେଶ୍ଵର ଏଇ ଯୋଉ ଏକ୍ଜାମ ଟା ଅଛି ସରିିଯାଉ ଯିବା ଆଉ ଭୁବନେଶ୍ଵର ନୁଁ। ଯିବି ଭୁବନେଶ୍ଵର ଏକ ଦୁଇ ମାସ ଟା ଯାଉ ଅଗଷ୍ଟ ମାସ ଯିବି ଅଗଷ୍ଟ ମାସ ହଁ ଏକାଥରେ ସିଆଡେ ପୁରୀ ଫୁରି ବୁଲିକି ଆସିବେ ଆଉ ଅଗଷ୍ଟ ମାସରେ ପଡୁଛି ମୋ ବାର୍ଥଡେ